ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହାଲୋ ହଁ। ହାଲୋ।
ମୁଁ କହିିଲି ଆଉ କଣ କଣ କରୁଛ?
ଏଇଠି ବସିଚି ଆଉ ତୁ?
ନାଇଁ ଆଉ ଏଇଠି କଣ ମନେ ପଡିଗଲା କଥା ହେଲି ତମସାଙ୍ଗ କୁ
ଓହୋ।
ଉ ନେଟୱାର୍କ ପ୍ରୋବ୍ଲେମ ଉଁ ହଉଥିବ ତ ଆଜି ବର୍ଷା ବି ହେଇଛି ତଳୁକୁ ଟିକେ ପଳଉନ। କି ଯଦି ଉ
ହଁ ଉଁ ବହୁତ ନେଟ ସ୍ଲୋ ହଉଛି ଟୋଟାଲ ଶୁଭୁନି ଭଏସ।
ଓହୋ ଆଉ କଣ ଖିଆ ପିଆ ହେଇଥିଲା?
ଖାଇଥିଲି ବିସ୍କୁଟ ତୁ?
ନାଇଁ ସେମିତି କିଛି ନାଇ ଖିଆ ହେଇନି ଆଉ ଆଉ ବାପା ମାଙ୍କ ଦେହ ଭଲ ଅଛି?
ହଁ ହାଲୋ ଭଏସ କଟୁଛି ତୋର।
ମୋର ଠିକ ଅଛି ତମର ପ୍ରୋବ୍ଲେମ ହଉଥିବ ଦେଖ ଭଲ କିଣା।
ହଁ ଟିକେ ତମ ବା
ଯଦି ହବ ଉଁ ଫାଙ୍କା ଜାଗାକୁ ଯାଉନ ଯୋଉ ଜାଗା ରେ ନେଟ୍ ପାଇବ ସେଠି ଗୋଟାଏ ଜାଗାରେ ଠିଆ ହେଲେ କଣ ହବ କି କି ବଶା ଉଠା କଲେ କଣ ହବ?
ହୁଁ କହ ବାହାରକୁ ଆଇଲି କର ଶୁଭିଲା?
ହଁ ଏବେ ଶୁଭିଲା।
ହଉ ହଉ ହଁ କହିଲି ବା ଆଉ କଣ ତୋ କାମ କେମିତି ଚାଲିଚି? କ ବା କଣ?
କୋଉ କାମ?
କିଛି କାମ କରୁନୁ?
ନାଇଁ ପଢାପଢି ଚାଲିଛି ଆଉ ତମର?
ସେଇଆ ତ ଆଉ କଣ ଲାଇଫରେ ଖାଲି ପାଠ।
ଓହୋ ଆଉ ଦେହ ହରିକା ଉଁ ଦେହ ମୁ
ହୁଁ ହୁଁ ଭଲ ଅଛି ତୋର?
ହଁ ଭଲ ଅଛି ଆଉ ଗୋଟେ ଫିଷ୍ଟ କଲେ ହଅନ୍ତା ନାଇଁ?
ହଁ ହଁ କରିବା ଆଉ କୋଉଦିନ ଗୋଟେ ମୁଁ ଟିକେ ଫାଙ୍କା ହୁଏ ମୋର ଗୋଟେ ଏକ୍ଜାମ ଅଛି ଏକ୍ଜାମଟା ସରୁ ତାପରେ ଇଏ କରିଆ ଆଉ।
କୋଉ ଏକ୍ଜାମ?
ହଁ ସେ ଗୋଟେ ଅଛି ଗୋଟେ ଉଁ। ଦେଇସାରେ କହିବି ଆଉ। ଆଉ ତୋର ଉଁ ତୋର ପଢାପଢି କଣ?
ନାଇଁ ରା ମୋର ପ୍ଲସ୍ ଥ୍ରୀ କରୁଛି ପଢାପଢି ଚାଲିଛି ଆଉ ଆଉ।
ଏ କୋ-କୋଉ ସେମିଷ୍ଟାର୍ ଦଉଚୁ ଏଖାଁ?
ଏ ପ୍ଲସ ଥ୍ରୀର ସେକେଣ୍ଡ ଇୟର ଫୋର୍ଥ ସେମିଷ୍ଟର ଦେବି ଆଉ।
ହୁଁ ହୁଁ ହଉ ପଢାପଢି କର।
ଆଉ ଗୋଟେ ଫିଷ୍ଟି ଭୋଜି ଗୋଟେ ହେଲେ ହଅନ୍ତାନି ଭଲ?
ହଁ ହଁ କଉଦିନ କରିବା କହୁନୁ ମୁଁ କଣ ରହିଯା ଟିକେ ରହିଯା ଯାଉ ଆଉ ପାଞ୍ଚ ଛଅ ଦିନ ମୁଁ କହିବି କରିବା ଆଉ।
ନା।
ହୁଁ।
ହ ଆଉ କଣ ଆଇଟମ ହବ କହୁନାନ୍ତି?
କରିଆ ଆଉ। ସେ କୁ ଭେଜ ଭେଜ କରିଆ ନା ନନ ଭେଜ କରିବା?
ମୁଁ କହୁଥିଲି ଭେଜ ନନ ଭେଜ ଦିଟାକ ମିଶେଇ କଲେ ଭଲ ହନ୍ତା ପିଲା ଯେତେ ଜଣ ଯୋଉ ଏଇଠି ଫିଷ୍ଟ କରିବା ସମସ୍ତେ କଣ ନନଭେଜ ଖାଇବେ କି?
କଣ ହୋଉଛି ଆଉ ହଁ ପଚାରୀକି କହିଆ ହଁ ଆଉ? କୋଉଠି ଅଛ ଏଇଆ ଘରେ
ହଁ ହଁ ତ ହଁ ବା ଘରେ ଏଇଠି ଅଛି। ଆଉ ତୁ କୋଉଠି ଅଛୁ?
ସେଇ ଘରେ ଆଉ।
ଆଉ ଦେହ ମୁ ଦେହ ମୁଣ୍ଡ ଭଲ ଅଛି?
ହଁ ଆଉ କୁଆଡେ ବୁଲାବୁଲି କରିନୁ?
ନାଇଁ କା ବୁଲାବୁଲି ଏମିତି କିଛି କରୁନାହିଁ ଆଉ। ନାଇଁ ନାଇଁ ଯାଇନି କୁଆଡେ।
ଓହୋ ନା ବା ଘରେ ବୋର ହୋଉଛି ଆଉ କଣ କରିବି?
ଅ ହୋ। ଆଉ ଖିଆ ପିଆ କଣ ହେଇଥିଲା ଆଜି ଗାଧୁଆଳେ?
ଗାଧବେଳେ ଭାତ ପୋଟଲ ତରକାରୀ ଆଉ ଆଉ କିଛି ନୁହଁ ଏତିକି।
ଆଉ କିଛି ଏତିକି ଖିଆ ହେଇଥିଲା ଖାଲି?
ହଁ। ଆଉ କଣ ଖାଇ ତ ଆଉ କିଛି ଖାଇ ମନ ନାହିଁ।
ହଁ ହୋ
ନାଇ ଆଉ
ଆଉ ମାମୁଁ ଘର ଯାଇଥିଲ ବୁଲିବାକୁ?
ନାଇଁ ବିଗ ଯ ଯାଇଥିନି।
କୋଉଠିକି?
ପିଇସୀ ଘର।
ଓହୋ ପିଇସି ଘର। ଆଉ ବୁଲାବୁଲି କେମିତି ହେଲା?
ହଁ ସେମତି ଆଉ ହ ଏମତିଆ କଥା ଆଉ କଣ କୁହ?
ନା ଆଉ କଣ କହିବି ତମେ କଣ ବ୍ୟସ୍ତ ହେଲା ଭଳିଆ ଲାଗୁଛ ମତେ ଯେମିତି କଥା ହଉଛ ଆଉ। ଉ କଣ କହିବି?
ଆ ନାବା ଫାଙ୍କା ଅଛି କହୁନ? ଆଉ ତୁ ଖାଇଛୁ କଣ? ହଁ ବସ ଏମିତି ଚା ଚି ଆଉ।ଖାଇଛୁ କଣ?
ହଁ ଭାତ ପୋଟଳ ଆଳୁ କଷା ଆଉ ମିକ୍ସଚର। ଆଳୁ ବଗାର
ଆରେ ବାଃ ସେମ୍ ସେମ ଆଜି। ପୋଟଳ କସା ତୋର ମୋର ଆଉ। ହୁଁ।
ହଁ ଭଲ ଆଉ।
କଲେଜ ଯାଉଛୁ ଯେ
ଗରସିମୁଲ ହଁ ସେମିତି ଯାଉଛି ଏକ୍ଜାମ ବେଳକୁ ଯାଉଛି ଦେଇକି ଆଉଛି ଏକ୍ଜାମ ଆଉ।
ତାକ ହଁ। ହ୍ୟାଲୋ।
କଣ କହିଲ? ହୁଁ। ଅନଲାଇନ ହଁ କ୍ଲାସ ସେମିତି କରୁଛି ଆଉ।
କଣ୍ ଆଟନାନ୍ସ ଦେଖିବି କ୍ଲାସ କର ସରିଯିବ ଲାଇଫ ଟାକୁ ଏଞଜୟ କର।
ହୁଁ ଏଇ ରାହାମା କଲେଜ ତମ ଭଳିଆ ନୁହଁ।
ଆଉ ତମ ଇଏ କଣ ସେଟା ୱେଲକମ ହବନି କି? ହଉ
ହଁ ଏବେ ତ ହେଇନି ହବ ଆଉ।
ହଁ। ତମେ ୱେଲକମ ଦେଲେ ସିନା ଫେର୍ୱେଲ ପାଇବ ଆଉ ୱେଲକମ ଦବନି ଯଦି ଫେରୱଲ କେମିତି ପାଇବ?
ହଁ ସେଇଟା ବି ଠିକ କଥା।
ଆଛି ନା ନାଇଁ ବା?
ନେଟ ପାଉନି କଣ
ମୋ ଘରେ ରଥ ଯାତ୍ରାରେ କୁଆଡ଼େ ହ ଏ ରଥ ଯାତ୍ରାରେ କୁଆଡ଼େ ବୁଲିବାକୁ ଅଛି ନା ନାଇଁ?
ନାଇଁ ସେମିତି କିଛି ନାଇଁ ଏକା ଯିବାର।
ହଉ ପଢ, ତୋ ଏକ୍ସାମ ବୋଧେ ଆରି ଭିତରେ କେବେ ପଡ଼ିବ ଆଉ ନା?
ହଁ ଫର୍ମ ଫିଲପ୍ ହେଇନି ହବ ଫର୍ମ ଫିଲପ୍ ।
ଆଉ କଣ୍ ଖବର କହ।
ଆଉ ଆଉ କଣ ବର୍ଷା ଫର୍ଷା କେମିତି ହେଇଥିଲା ତମର ସିଆଡ଼େ ପାଣିପାଗ କେମିତି?
ପାଣିପାଗ କଥା କହନା ଯୋଉ ଅବସ୍ଥା ଆଜି ସଖାଳୁ ବର୍ଷା ହଉଛି ବର୍ଷା ହଉଛି ମଣିଷ ଘରୁ ବାହାରି ପାରୁନି ।
ହଁ ତମ ଘର ଟା କୋଉ ଏରିଆରେ କହିଲ?
ରଘୁନାଥକୁ ଚିହ୍ନିଛୁ?
ରଘୁନାଥପୁରୁ ଏଇ ଯୋଉ କଟକ ପାରାଦୀପ ରୋଡ ରେ ଯୋଉ ଗଲାବେଳେ ସେ ଯଉ ରଘୁନାଥପୁରୁ ମଝିରେ ଯଉ ପଡ଼େ? ହଁ ହଁ ପୁରା ପ୍ରୋପର ରଘୁନାଥପୁର?
ନା ନା ସେ ବର୍ତ୍ତି ଜାଣିଚି ବର୍ତ୍ତି ବର୍ତ୍ତି ।
ବୁଝିପାରୁନି ରଘୁନାଥପୁର, ତାରପୁର, ବର୍ତ୍ତି ଆକ୍ଚୁଆଲି
ଉଁ?
ଆକଚୁଆଲି ନେଟୱାର୍କ ପ୍ରୋବ୍ଲେମ ହଉଛି ବଧେ ତମର ଆଉ, ଗୋଟାଏ ଜାଗା ଯଦି ବସୁଛ ଠିକ ସେ ବସୁନ ସୁଭୁନି
ତୁ ବର୍ତ୍ତି କଲେଜ ଜାଣିଛୁ?
ବର୍ତ୍ତି ବର୍ତ୍ତି କଲେଜ ନାଇଁ ତ କୁର୍ତ୍ତାଙ୍ଗ କଲେଜ ।
ହଁ ସେଇଠି, ହଁ ଆମ ଘରଟା ସେଇଠି ।
ଓ ।
ଗାଁ ଭିତରକୁ ଆଉ, ହଁ ସେଇ ଗାଁ ଟା ଆଉ।
ଓ ହୋ ଆମ ଘର ଢେଙ୍କାନାଳ । ଢେଙ୍କାନାଳ ।
ଆମକୁ ଜେ ନଉଣ କୋଉଦିନ ବୁଲେଇବାକୁ ତମ ଢେଙ୍କାନାଳରେ କଣ ଫେମସ ଦେଖିବା।
କୁହନି ସେ ପାହାଡିଆ ଜ ଙ୍ଗଳିଆ ଏରିଆ ଗୁଡ଼ାକ ଜଙ୍ଗଲିଆ ଏରିଆ ସିଆଡ଼େ ।
ଅ ହଁ ଆଉ ସେଇତ ମଜା। ଭାରି ଇଚ୍ଛା ମୋର ଢେଙ୍କାନାଳ ଯିବା ପାଇଁ, ମତେ ନେଇକି ଯିବ କୋଉଦିନ ଗୋଟେ କହୁନ?
ହୁଁ ଏବେ ତ ମୁଁ ଆଇଛି ଏଇଠି ରାହାମକୁ ଆଇଛି ସାଙ୍ଗ ପିଲା ଏମିତି ସବୁ ମିଳିମଶି ଗଲେ ହବ ନା ଆଉ କଣ ସେମିତି
ତୁ ଏତେ ବାଟ ଏଠି ଆସି ପଢ଼ୁଲୁ, କିଏ ରିଲେ ଟିଭ୍ ଅଛନ୍ତି ନା କଣ ଏଠି, ଅହ। ଓହୋ ମୋର ବି ଗୋଟେ ସାଙ୍ଗଟେ ସେଏ ବି ସେମତି ସେ ଯାଜପୁର, ସେ ଦେଖିଲା ବେଳକୁ ଆସି ଜଗତସିଂହପୁରରେ।
ନାଇ ତମରି ବ୍ୟାଚର ।
ହଁ ମୋଠୁ ଗୋଟେ ଗୋଟେ ସାନ ତୋରି ବ୍ୟାଚ୍ ହବ ଆଉ। ନା ନା ତୋଠୁ ବଡ଼ ହବ ତୋଠୁ ବଡ଼ ହବ ହଁ। ତୋ ଠୁ ବଡ଼ ହବ।
ହଁ ତାଙ୍କ ଘର ଯାଜପୁର ।
ହୁଁ।
ସେ ଏବେ କଣ କରୁଛନ୍ତି?
ହଁ ସେ ଏମତି ପଢାପଢି କରୁଛି ଆଉ ।
ଓ ହୋ।
ହୁଁ। ତୁ ଘରକୁ ଯାଉ ନା ନାଇଁ କେତେବେଳେ ନା
ନାଇଁ ଏବେ ଘରକୁ ଯାଇନି କଲ କରିଥିଲି ଏବେ ଜଷ୍ଟ ହବ କଲ କରିଥିଲି ବା ।
ଓହୋ ଆଡ଼େ ରହିବା ଅଭ୍ୟାସ ହେଇଗଲାଣି ବୋଧେ ତୋର।
ହଁ ହଁ। ହଁ ଘରେ ଥରେ ଦିଇଥରେ କଥା ହେଇଗଲେ ଗଲା ଗାଧୁଆ ବେଳେ ରାତିରେ କଥା ହେଲେ ଗଲା। ତା ବିଲ ଘର ଲୋକ ବୁଝାାବୁଝି କରିବେ କେମିତି ଖାଇବା ଖିଆ ପିଆ କଣ ସବୁ ଏମିତି ପଚାରିବେ ନାଇଁ କି? ହ
ଯାହାବି ହେଲେ ଆଉ ତୋର ଭାଇ ଭଉଣୀ କଣ କି?
ହଁ ଗୋଟେ ଭାଇ ଗୋଟେ ଭଉଣୀ ମାନେ ଏକୁଟିଆ ମୁଁ ଏକୁଟିଆ ଭାଇ ମୋର ଆଉ ଗୋଟେ ଭଉଣୀ ଆଉ।
ଓ ବଡ ନା ସାନ?
ମୁଁ ବଡ ମୋ ଭଉଣୀ ସାନ।
ତୁ ବଡ଼?
ହଁ।
ଭଲ ଆଉ ସେ କଉଠି ସେ ତାର କୋଉ କ୍ଲାସ ହେଲା?
ଏ ନାଇଁ ସେ ମୋ ଠାରୁ ସାତ ବର୍ଷ ସାନ।
ଏଇନା କୋଉ କ୍ଲାସ ତାର?
ସାତ ବର୍ଷ ହେନେ ମୁଁ ଏଇ ପ୍ଲସ ଥ୍ରୀ ପଢୁଛି ଏଇା ଅଷ୍ଟମରେ ପଢୁଛି ନା ସପ୍ତମ ରେ ପଢୁଛି।
ଅହୋ ଭଉଣୀ କୋଉ କ୍ଲାସରେ ପଢୁଛି ତାର ମନେ ନାହିଁ?
ସେ ଟିକି ତାର ଟିକେ ପାଗେଳିଆ ଟିକେ ପ୍ରୋବ୍ଲେମ ମାନେ ଆଚୁଆଲି ତାକୁ ବିଶେଷକ କହିବ ଗୋଟେ ଜିନିଷ କରିବାକୁ ସେ ଠିକ ସେ କରିବନି ପାଗଣ ଭଳି ଏମିତି ହୁଏ ଯାହା ଡକ୍ଟର ଦେଖେ ମେଡିସିନ ଦଉଛୁ ଗୋଟେ ପ୍ରକାର ଅଛି।
ଓ ମଇନଛି ଆଗେ ଅଛି ନାଇଁ ଅ ହ ଛୁଆ ବେଳୁ ବୋଧେ?
ନାଇଁ ହଁ ଛୁଆ ବେଳୁ ଏ ତୃତୀୟ ଚତୁର୍ଥରେ ପଡିଲା ବେଳୁ ଆଉ।
ତା ପଛ ମୁଣ୍ଡ ମାଡ ହେଇଯାଇଥିଲା କି?
ନା ସେମିତି କିଛି ନାହିଁ କେ ଜାଣିି କଣ ଜାଣି ହିପନୋଟାଇ ଯେମିତି ହେଇଯାଆନ୍ତି ନା ପିଲା ଗୁଡା ହଟାତ୍ ନାହିଁ ସେଇଠି ଭଳିଆ ହଉଛି।
ଓହୋ ହଁ ହଁ। ତାକୁ ମେଡ଼ିସିନ ଯ ଡକ୍ଟର ଦେଖାଅ। ଫୁଣି କେତେବେଳେ ପ୍ରୋବ୍ଲେମ୍ ବାହାରିବ? ଆଉ ଆଉ କଣ କହ?
ନା କଣ ଖିଆ ପିଆ କଣ ହବ ରାତିରେ ଆଜି?
କହ ସେ ରୁଟି ଆଉ କଣ ସନ୍ତୁଲା।
ହ। ମୋର ଆମର କଣ ହବ ଜାଣି ମୁଁ ଆଉ ଜାଣିନି ମାଉସୀ କଣ କରିଥିବ ଖାଇବୁ ହଉ।
ଓହୋ ତୋ ମାଉସୀ ଘର ଟା କୋଉଠି କହିଲୁ?
ପିପୁର ର ରାହାମା ପିହପୁରଛ।
ପଁ ପୁର ଏଇ ହଁ ହଁ ହଁ ଜାଣିଛି। ଶୁଣିଲା ଲାଗୁଛି ହଁ ଶୁଣିଯିବ ଆମ ପାଇଁଙ୍କୁ
ହଁ ସେଇଠି।
ହଁ ସେଠୁ କଲେଜ ଅଳ୍ପ ବାଟ ହଉଥିବ, ଆଉ ନା
ରଳ
ଓହୋ, ଆଉ ପାରାଦୀପ କି--? ହଁ ବା, ଅଳ୍ପ ବାଟ ଆଉ ସାଇକେଲରେ ପଳେଇବୁନି ।
ହଁ, ହଁ ବା, ଏଇ ହବ ପାରାଦୀପ ଏଇ ଅଛି, ପରଦିନ କି ତାପର ଦିନ ଯିବାର ଅଛି ।
ହ ହୋ ହଉ ଯା ବୁଲାବୁଲି କର, ଆଉ ମୁଁ ଯାଉଛି ଟିକେ ରଖୁଛି
କଣ ଆ
ହଁ ହଁ ମୋର ଟିକେ କାମ ଅଛି, ର
ହଁ।